ଆ ସୁବିଲେ ଆଉ।
କଣ କରୁଛ।
ଏ ଖାଇକିରି ଶୋଇବାକୁ ଆସିଲି ଆଉ।
ହୁଁ ହ ବସ୍ ଥିଲି ଆଉ।
ହୁଁ ତ ବୋଉ ରୋଷେଇ ସାଇଲେଣି।
ଏଇ ରୋଷେଇ କରିଥିଲା ରୋଷେଇ କରିକି ଏଇ ଖାଉଥିଲା। ଏବେ ବାପା ଖାଇକିସି ଯୋଉ ଗାଧେଇକି ଆସି ହେଲେ ତାଙ୍କୁ ଖାଇ
ରୋଷେଇ କଣ କରିଛି।
ହୁଁ। ରୋଷେଇ କରଚି ଆଜି ଭାତ ଡାଲି ଆଉ ଗୋଟେ କଣ। ଆ ଯୋଉ କଣ ସେଟା ପୋଟଳ ଆଳୁ ଭଜା। ଶାଗ ଭଜା ଆଉ ପୋଟଳ ତେଲରେ ଭାଜି ଦେଇଛି। ଦଳୀ ଖାଇବାକୁ
ଓହୋ ମୁଁ ଆ ସିଏ କିଛି ପରିବା ନଥି କିଛି ପରିବା ନଥିଲା ଖାଲି ବାଇଗଣ ଥିଲା। ଆଉ ମୁଁ କଣ କଲି ନା ଏଇ ଆଳୁ ତାକୁ ସିଝେଇ ଦେଲି ବଉ ଖାଲି ଡାଲି ଆଳୁ ଭର୍ତା କରିବାକୁ ପୁଣି କହିଲି ହେଇ ସେ ଗରମରେ ଭଲ ଲାଗିବନି ସେ ଆଳୁକୁ ସିଝେଇକରି ଚୋପା ଛଡେଇ ଦେଇକରି ଆମ୍ବୁଲ ପକେଇକରି ସୋରିଷ ମସଲା ଦେଇକି ତାକୁ ଉଁ ଆମ୍ବୁଲ ପକେଇ ତରକାରୀ କରିଥିଲି। ଆଉ ଆ ଆଉ ବଢି ତାକୁ ସେଆକୁ ଭାଜି ଭଜା ଦିଟା ଥିଲା ସେଆକୁ ହଁ ଦଳିକିରି ରସୁଣ ହରିକା ପକେଇକିରି ଦଳିକିରି ଖାଇଲି ଆଉ-
ହଁ, ବାବୁ କଣ ଖାଇଲା?
ସିଏ ବି ମୋ କତିରେ ସେଆ ଖାଇଲା ସିଏ ତାର ସେ ତରକାରୀ ଗୋଳେଇକିରି ଆଉ ତା ଦେହରୁ ସେ ତରକାରୀରୁ ଆମ୍ବୁଲା ବାହାର କରିକିରି ଆଳୁ ସେ ଭାତରେ ଚକୁଟିକିରି ଖାଇଲା ଆଚାର ଲଗେଇକି।
ବାବୁ କୁ ପଚାରିଲି ଡ୍ରେସ କିଣି ସାରିଲୁଣି? କହିଲ ହଁ ଆଣି କି କିଣି ସାରିଲୁଣି ପାଇଁ କହିଲି ମୋ ପାଇଁ ଆଣିଛୁ ନା?? କିଛି ମାନେ ନାହିଁ। ମୁଁ କହିନି ଆଉ ମୋ ପାଇଁ କଣ ଆଣି କହୁଛି ଭୁଲି ଯାଇଛି, ମୁଁ କହିଲି ମୋତେ ଆଣିକି ଦେ ନା ମୁଁ ବା ଜନକରେ ଅଛି। ମୁଁ କହିଲି ତୁ କିଣିକି ଆଣିଥିଲେ ମୁଁ ଆନ୍ ଥାନ୍ତି ତୋ ପାଖରୁ କହୁଛି ଭୁଲି ଯାଇ ଛି ଆଉ ହଉ ନେଇ ଆସିବା ଆଉ।
ଏବେ ଏବେ ତାକୁ ଏଇ ଯୋଉ ସାନ ବୋଉ ସେମତି ପଚେଇଲେ କହିଲ ଆଉ ତୁ ମୋର ରଜ ନା କି ଶାଢୀ ଆଣିଲୁ ନାହୁଁ ତ ନା ବାପା ବା ମାମା ନାଗି କିଣି ଦେଇଚ ଏଇ ଆଉ ତମ କଥା ତାଙ୍କ ଙ୍କର ମନେ ପଡୁନି ଆଉ ଦଉନାହାନ୍ତି। ନାଇଁ ଆ ତୁ ଆଣିକିରି ଦଉନୁ ନା ମୋ ପାଖରେ ବା ପଇସା ନାହିଁ ତ ବାପା ଦେଲେ ସିନା ମାମା ବାପା ମୁଁ ଆଣିକିରି ଦେବି ତମକୁ ସାଡେ
ହୁଁ।
ଆଉ ବଣ୍ଟି ଆଣିସାଇଲାଣି ଡ୍ରେସ।
ନା ଆଣିନି ଯାଇଛି ଆଜି ଏ ତାଙ୍କ ଘରକୁ ବୋଧେ
ହୁଁ ଏ ଟୁନା କିଏ କହିଲ?
ଏଇ ଯୋଉ ଆଙ୍କର ମ' ଏଇ ରିଙ୍କୁ ଭାଇ ଘର ମମତା ଦେଇ ପୁଅ
ଓ ହୋ ହୋ।
ତ ଏଇ ଟୁନା ଲିଟୁନୁ ସେ ବୋଧେ ଯାଇଛନ୍ତି ନା କଣ କୋଉଥିଲା ଚୁଟି କାଟିବ ବୋଲି
ହୁଁ।
ସେଇଆକୁ ତା ସହିତ ଯାଇଥାନ୍ତା ଚୁଟି କାଟିବାକୁ ସିଏ କଣ ତା ଭଉଣୀ ଘରକୁ ଯିବ ବୋଲି ଡାକୁଥିଲା ସିଏ ଯାଇକି ମତେ ଫୋନ କରି ଥିଲା କହିଲା ଆଉ ତମେ କଣ ତାକୁ ମନା କରିଛ ଆମ ଘରେ ଖାଇବନି ବୋଲି। ମୁଁ କହିଲି କାହାକୁ ନା ବଣ ଟିକେ କଣ ଖାଇବନି ବୋଲି ମନା କରିଛି ତାପରେ ମତେ ଶୁଭିଲା ନାହି କାଟିଦେଲା ପୁଣି ଫୋନ କରିଥିଲା।
ହଁ।
ଆଉ କିଛି କ ଶୁଭିଲାନି ପୁଣି ଫୋନ କାଲି ବି ଶୁଭିଲାନି ତମର ସେଇଠି ନେଟୱାର୍କ ନାହିଁ ବୋଧେ ଆଉ ସେ ହଁ ଯାାଇଙ୍କି କି ମୁଁ କହିଲି ତମେ ଏବେ କୋଉଠି କହିଲା ଆମ ଘରେ। ପରେଇ ଯାନ୍ତି ତା ଘରକୁ ବୋଧେ ଆଉ। ଆଛା।
ମୁଁ କହିଲି ସେ ଚଣ୍ଡ ତ ବାଡେଇ ହଉଥିବ ଦେଇଁ କି ରଜ ନାଗି କି ଡ୍ରେସ କରିବା ନାଗି ସବୁଦିନେ।
ହୁଁ ସିଏ ଉ ବା ବାଡେଇ ହେଇନି ସେ କହୁଛି ଆଣିବା ଆଣିବ ଟାଇମ ଅଛି। ତତେ ଯିବ ଏଇ ନାଚିବ ଆଜି ନହେଲେ କାଲି ଆଉ।
ହୁଁ ଏଇ ଦି ଦିନ ତାଙ୍କ ନାଚିବ ଆଉ।
ହୁଁ ଆଜି ଇଏ କରିକି ନେଇକି ଯାଇଛି ଚୁଟି କାଟିମି ପଇସା ଅଳ୍ପ ପଇସା ଥିଲା ନେଇକି ଗଲା।
ହଁ।
ଆଉ ଡ୍ରେସ ଆଣିବାକୁ ଏଇ ଦି ତିନି ନାଚିବ ଆଉ।
ହଁ।
ଆମ ଖୁସିର ଖୁସି ର ଯାଇଥିଲେ ସେଦିନ ଡ୍ରେସ୍ ଆଣିବାକୁ।
ହଁ।
ପହର ଦିନ। ସେଠି ତାଙ୍କର ତ ଆଣିଛନ୍ତି ଗୋଟେ ଜିନ୍ସ ପ୍ୟାଣ୍ଟ ତା ଦିରେ ଟପ୍ ଆଉ ଜ୍ୟାକେଟ।
ହଁ ହଁ।
ସେ ଜ୍ୟାକେଟ ଆଣିଛନ୍ତି ତାକୁ ସେଇଟା ଭଲ ଲାଗୁନି। ମାନେ ତାଙ୍କୁ ଭଲ ଲାଗିଲା ସେ ଯେତେବେଳେ ଆଣିଲେ ଆମେ ଦେଖିଲୁ ମୁଁ କହିଲି ହେ ଏଟା ତାକୁ ମାନିବନି ଭଲ ଦେଖାଉନି। ପ୍ୟାଣ୍ଟ ଟା ତାପରେ ଡ୍ରେ ଦିଦି କହିଲା ଜମା ଭଲ ଦେଖାଯାଉନି ମାନିବନି। ତାପରେ ଆଣ୍ଟି ମନ୍ ବିଏ ହେଗଲା ପ ଆଉ। ଭଲ ଲାଗୁନି ପୁଣି ନେଇକି ଫେରେଇଦବା। ତା ବାପାର ଏଇ ଦି ତିନି ଦିନ ହେଲା ପଡିକି ଯୋଉ ଆକ୍ସିଡେଣ୍ଟ ହେଇଯାଇଛି ଗୋଡ ପୁରା ଗାଡ ହେଇଯାଇଛି। ଏ ଯୋଉ ଆଣ୍ଠୁ।
କୋଉଠୁ ପଇଲେ ଲୋ?
ଏଇ ସାର ନେଇକି ପହରଦିନ ନା ଅପୁରୁଦିନ ଯୋଉ ଆସୁଥିଲେ। ବିଲୁକୁ ଭୋରୁ ଭୋରୁ ଯାଉ ଥିଲେ।
ହଁ।
ତ ସେଠି ଯାଏ ଆସୁ ଆସୁ ଯୋଉ ଏଠି ମାନେ ଗଡିଆ ପାଖରେ ଯାହା ଘର। ଯୋଉ ବୁଲିବାକୁ ଯାଆନ୍ତି। ସେ ବରଗଛ ସେପଟେ ଯାହା ଘର। ସେଠି। ତାଙ୍କର ଗୋଟେ କୁକୁର ଅଛି ସେଠି ପଶିଗଲା ଆଗରେ ଗାଡି ଆଗରେ ପସିିଗଲା ସେ ବ୍ରେକ ଚାପି ଦେଇଛି। ପଡିଲା ପୁରା ଜୋରରେ। ସେ ଆଣ୍ଠୁ ପୁରା ମାଡ ହେଇକି ଖଣ୍ଡିଆ ହେଇଯାଇଛି ଆଉ।
ଓହୋ ସେ କଣ ଶୁଖିଥିବ ଆଣ୍ଠୁଟା ନା ଶୁଖିବା ଭାରି କ ଷ୍ଟ ହବ।
ହଁ ସେ ତ ଯାଇଥିଲା ଯୋଉ ମେଡିକାଲ ଯାଇଥିଲା ଦିଟା ଇଞ୍ଜେକ୍ସନ ନେଲା। ଆଉ ତାପରେ ଉଁ ଯୋଉ ତାକୁ ମେଡିସିନ ଫେଡିସିନ ଖାଇଆକୁ ଦେଇଛି। ସେଇଥିରେ ତ ସେ ପଳଉଛିି ବିଲୁ କୁ ଦୌଉଡିକି ଆଉ।
ହୁଁ। ଯୋଉ ମା ହୁଁ। ଏଇ ଯୋଉ ମାମୁଁ ଘର ଗାଁରେ ଜାଣିଛୁ ନା କିଏ କହିଲୁ ହଉଛି ରା ଯୋଉ ଭାଇ ଦିଲ୍ଲୀପ ଭାଇ।
ହଁ।
ତାଙ୍କ ସେ ନା ତା
ହଁ ହଁ।
ଭଲ ଘର।
ହଁ ହଁ।
ଉଁ ସେଇ ନୂଆ ବୋଉ କଣ କରିଛନ୍ତି କହିଲୁ ତୋର ସେ ମାଇଁ ହେବେ ଆମର ନୂଆ ବୋଉ ହେଲା। ହଁ ସେ କରିନି କି ସେ ଭାଇ କୁ ଧରମ ଭାଇ କରିନି କି ଯାଇଥିଲେ ଯୋଉ ପୁରୀ କରିକିରି ଆସି ନାହାନ୍ତି କି ହଁ ସେ ବାବାଜୀ ଇାଇ ଆଉ ସେଇ ଯୋଉ ତାଙ୍କରି ସେ ନୂଆ ବୋହୁର କଣ ହେଇଚି କହିଲୁ ଅଁ ଏ ଯୋଉ ପ୍ଲକ ଯେମିତିଆ କରିଛନ୍ତି ମଟର ଡାଇରେକଟ୍ ଉପରକୁ ଦେଇଛନ୍ତି ମଟର ପ୍ଲକ ଯେମିତିଆ କରି ଦେଇଛନ୍ତି। ସେଇ କଣ କରୁଛନ୍ତି ପ୍ଲକ୍ କାଢୁ କାଢୁ ପ୍ଲକ ଗୋଟିଏ ବାହାରି ଆସିକି ମାନେ ଟୁଟିନି କିନ୍ତୁ ଗୋଟିଏ ଘର ସେ ଗାତରୁ ଆସିଛିି ଆଉ ଗୋଟେ ନାଚିକିରି ରହିଛି ଯୋଉଟା ଗାତରୁ ବାହାରିକିରି ଆସି ଠିକ ହେଲା? ସେଇଟା ମାନେ ତାଙ୍କ ହାତ ରହିଯାଏ କି ରହିଯାଇଛି ଲ ତାଙ୍କ ସେ ଯୋଉ ଡାହାଣ ହାତ ପୁରା ମାନେ ଜଳିକିରି ଆଉ ପୁରା ଘା ହେଇଯାଇଛି ଫୁଟିକରି ହିଆଡେ ମାନେ? ଆଉ ତା ବାପା ଯଦି ନଥାନ୍ତା ସେଠି ସେମାନେ ଆଉ ଗୋଟିଏ ସେକେଣ୍ଡ ପରେ ତାଙ୍କ ଜୀବନ ଯାଇଥାନ୍ତା। ଏ ମାନେ ଜୋର ମୁତାବକ ଯୋଉ ବାର
ହୁଁ
ଘରିକ କିଛି ନ ମାନିକରି ଚଢି ଚାଟିକିରି ତାଙ୍କ ଗୋଡରେ ସବୁ କଣ୍ଟା ଫଣ୍ଟା ଫାଟି ଯାଇଛି ସେ କଣ କରିଛନ୍ତି ନା ସେ ତାର ପୁଅ ମଡିକରି ତାକୁ ହାତ ଦେରେ ମାନେ ଜୋର ମୁତାବକ ଝିଙ୍କି ଦେଇଛନ୍ତି ଝିଙ୍କି ଦେବାକୁ ସେ ନୂଆ ବୋହୁ କଚାଡି ସେ ହେତୁ କହିଲେ ଏ ଆଉ ସାଙ୍ଗେ ଏବେହସ ତାଙ୍କୁ କଣ କଲେ ନା ଘରେ ଆଣିକିରି ସେ ଗରମ କ୍ଷୀର ହରକା ପିଆ ଇବର ବ କଫି କର ତାକୁ ପାଇଁ ଏବେ ଲ ନେଇକିରି ଯାଅ ଆଉ
ହଁ
ହଜାର ପନ୍ଦରଶହ ଟଙ୍କାର ଔଷଧ ହେରିକା ଆଣିଛନ୍ତି ସେ ନୂଆ ବୋହୁ ଭଲ ସେ ଚାଲି ପାରୁନାହାନ୍ତି କେହି ଖାଇ ପିଇ ପାରୁନାହାନ୍ତି ମାନେ ଏତେ ସିରିଏସ ହେଇଛନ୍ତି। ମତେ ଆଜି? ଫୋନ କରିଛି ସିଏ ମତେ ଜି ତାଙ୍କ ବୋଉ କହିଲା ବୋଲି ମୁଁ ଜାଣିଲି କହିଲା ଦେଇ ହୁଁ ହୁଁ ବହୁ ଘରେ ଏମିତି ହେଇକି ଏ କରିଛି କାଲି କଣ ତାଙ୍କ ସାନ ଭଉଣୀ ଆସିଥିଲେ ଆଉ ତାଙ୍କ ଉ ଯୋଉ ବୋହୂର ବାପ ଘରୁ ଆସିଥିଲେ ଇଏ କରିଥିଲେ। ଆଉ ସବୁ ତାଙ୍କୁ ବନ୍ଧୁବାନ୍ଧବ ଆସିଛନ୍ତି ତାକୁ ଦେ ପିଆ ପୁଇ କରିବାକୁ
ଆଉ ଶକ୍ ଲାଗିଲ ବା ଭାରି ଡେଞ୍ଜର
ହଁ ବା ଆଉ କରେଣ୍ଟ ଇଏଟା ହଉନି କି ସବୁଥିରୁ ଉଧୁରିବୁ ଏଇ ଲାଇନ ଦିହରୁ ଉଧୁରି ପାରିବୁନି ମାନେ ସେଠି ନଥିଲେ ସେ ତାଙ୍କ ଜୀବନ ଯାଇ ହେଲୋ ଅର୍ଚ୍ଚନା କହ। ସିଏ ଆଜି ମତେ କହିଲେ ମୁଁ ହେଲେ ନୂଆ ବୋଉ କୁ କହିବ ମୋ କତିକି ଫୋନ କରିବେ ସେ ମୋ କତିକି ଫୋନ କରିଥିଲେ କଥା ବି ସେ ଭଲ ସେ କହି ପାରୁନାହାନ୍ତି।
ହଁ ମ। ଆଉ କଣ କହିଲ? ଏ
ମୁଁ କିହିଲି ତୋ ବୋଉ ର ତୋର ଖାଇସାଇଲଣି?
ନେ ମୁଁ ଗା ଏହି ପଖାଳ ଖାଇଛି ପ ପଖାଳ ଆଳୁ ସିଝା କାକୁଡି ଏମିତି ଦଳିକି ଖାଇଦେଲି ଆଉ ବୋଉ ତାର ରୋଷେଇ କରିକି ଖାଇଲା ତା ଦାନ୍ତ ମୂଳ ଟା ଫୁଲି ଯାଇଛି ନା ପୁଣି ଯୋଉ ବିନ୍ଧୁଛି।
ହୁଁ ହୁଁ ସେଇଟା ବି ମତେ କହୁଥିଲ ହୁଁ।
ଆଉ ବାବୁ ଶୋଇଲାଣି?
ନା ମ ଶୋଇନାହିଁ ତ ମତେ ପଚାରୁଥାଏ, ଏଇ ଫଟୋ ଟା କାହାର? ମୁଁ ଆଉ ତାକୁ କିଛି କହିଲି ନାଇଁ ତାଙ୍କୁ ଏ ଏଇ ସେଥିରେ ଯୋଉ ଆସିବ କଲିଙ୍ଗ କଲେ ଆଉ ଗୋଟେ ଫଟୋ ଯୋଉ ଆସୁନି ସେ ସେଇ କହୁଛି ଏ ଫଟୋ ଟା କାର?
ଖାଇଲାନି ଏତେ ଗୋରା
ସେୟା ଦେଖୁଛି ଗୋଟେ ଜୁ